ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର ଶୁଭ ସଖାଳ।
ଶୁଭ ସକାଳ ଆଉ କେମିତି ଅଛନ୍ତି?
ଭଲ ଅଛି। ଆପଣ କେମିତି ଅଛନ୍ତି?
ମୁଁ ତ ବହୁତ ବଢିଆ ଅଛି।
ଘରେ ସବୁ?
ଘରେ ସମସ୍ତେ ବଢିଆ ଅଛନ୍ତି। ଆଉ କଣ ଆଉ ଖାଇସାଇଲେଣି ତି କି ନାଇଁ।
ହଁ ଖାଇବା ସରିଲାଣି ସଖାଳର ଛତୁଆ ସରିଛି।
ଆ ବଢିଆ ଖାଦ୍ୟ ଟା ପୁରା ପ୍ଲେନ ଜିନିଷ ଆଉ ଆଉ କିଛି ମାନେ ଟେନସନ ନାହିଁ ଚୋବା ଚୋବି ର ବ୍ୟବସ୍ଥା ନାହିଁ। ବଢିଆ ହେଇଥିବ ଆଉ ଏକାଥରେ ପାଣି ଗୋଳେଇକିରି ଏକାଥରକେ ପିଇ ଦେଇଥିବେ ଆଉ।
ସରିଲା ଦାନ୍ତରେ ଲାଗିବନି।
ଦାନ୍ତରେ ଲାଗିବନି ଆଉ ଟେନସନ ନାହିଁ ଆଉ। ଛତୁଆଟା ତ ସବୁଠୁ ବଢିଆ ଖାଦ୍ୟ ଆଉ କଣ।
ସାଧାରଣତଃ ଆମର ସକାଳ ର
ଆଜ୍ଞା। ଛତୁଆ ଆମର ଚୁଡା, କଦଳୀ, ଦହି, ପଖାଳ ମାନେ ଏମିତିଆ ଜିନିଷ ହିଁ ଖାଇବା କଥା। ଆଉ ଆଜିକାଲି ଛୁଆ ଆଉ ମାନୁନାହାନ୍ତି ଯୋଉ ପିଜା, ବର୍ଗର ଆଉ ସେ ଯୋଉ ମେଗି, ପାସ୍ତା, ଚାଉମିିନ ଖାଇକିରି ଆଉ ତାଙ୍କ ଅବସ୍ଥା ତା ଯାହା ହଉଛି ତାପରେ ତ ଆମେ ଭୋଗୁଛୁ ଆଉ କଣ।
ବାପା ମାଙ୍କ ଉପରେ ସବୁ ପଡିବ ନା।
ହଁ।
ଆମେ ଛୁଆ ମାନଙ୍କୁ ମଡେନ୍ ରେ ଖାଇବା ମଡେନ୍ ରଖ୍ ରଖିବା ତ ଆମ ମାନଙ୍କୁ ଆମକୁ
ଆମେ ମାନେ ତ ଏଇ ଭୋଗ କରିବା ଆଉ କଣ ହଁ। ପରବର୍ତ୍ତୀ ଅବସ୍ଥା ତ ଆମେ ହିଁ ଭୋଗି ଆଉ କଣ ହ। ଆଉ ରନ୍ଧାବଢା ସବୁ ସରିଲାଣି କି କେମିତି କଣ?
ଆଉ ରୋଷେଇ ତ ସରିଲା ଉପରେ ହେଲାଣି ଆଉ ଯାହା ଏତେ ଯୋରେ ଖରା ହେଉଛି ତ ଲେଟରେ ସେଇ କଲାବେଳକୁ
କାହିଁ ଆପଣ ପଖାଳ ବ ଖାଉନାହାନ୍ତି କି ମୁଁ ତ ପଖାଳ ବନେଇ ଦେଇଛି ମୋର ତ ପୁରା ପଖାଳ ପୁରା ବଢିଆ ମୋର ଆଜି ଦହିପ ପଖାଳ ଆମର ସମସ୍ତେ କହିଲେ ଦହି ଛୁଙ୍କ ଗୋଟେ ଯୋଉ ପଖାଳର ହବ ଯୋଉ ସମସ୍ତେ କହିଲେ ମୁଁ ସେଇଟା ହିଁ ବନେଇବି ଆଜି।
ବଢିଆ ତ ଟିକେ ପଖାଳ ଖାଇବାକୁ ଅଛନ୍ତି। ଉଁ ବୟସ୍କା ଲୋକ ନା ତ ପ ପଖାଳ ଯାଉନି ତ ତାଙ୍କ ଦେହରେ ଯିବନି ତେଣୁକରି ପଖାଳ ଆମର ଚଳିଯିବ ବାକି ତାଙ୍କ ପାଇଁ ତ ରୋଷେଇ କରିବାକୁ ଟାଇମରେ ରୋଷେଇ କରିବାକୁ ପଡିବ ନା।
ଆଉ ଆପଣଙ୍କର କେମିତି କଣ ସେପଟେ ଏବେ ତ ରଜ ପୁରା ଆସୁଛି ରଜରେ ପୁରା ତ ଆଉ କଣ କହିବ ରଜ ଯେତେ ପାଖେଇ ଯାଉଛେ ସେତେ କଣ କଣ ସବୁ ହବ ଆଇଟମ କଣ ହବ? ହ କେମିତି କଣ ପ୍ରୋଗ୍ରାମ ସବୁ ଚାଲିଛି ଲିଷ୍ଟ ହେଇଗଲାଣି। ଓହୋ ଆଉ କଣ କଣ ସବୁ ବନେଇବାର ଲିଷ୍ଟ ବନେଇ ଦେଇେଇଛନ୍ତି ଆପଣ?
ଆଁ! ଲିଷ୍ଟ ତ ରଜ ଯେହେତୁ ବାର ହିସାବରେ ରବିବାରିଆ ପଡୁଛି।
ଆଜ୍ଞା।
ଏ ତ ତା ପୂର୍ବ ରାତିରୁ ପୋଡ ପିଠା ହେଇଯିବ।
ହଁ ଆମ ଟା ବି ସେଇ ପୋଡପିଠା ଆମ ତ ଓଡିଆ ପରମ୍ପରାରେ ସମସ୍ତଙ୍କ ଘରେ ଘରେ ପୋଡ ପିଠା ଆଉ ଆଜ୍ଞା ହ। ସେମିତି ଆଉ ପୋଡପିଠା ବନା ହବ ଫାଷ୍ଟ। ଆଉ ରବିବାରେ ଯେହେତୁ ଅଛି ସେ ସମସ୍ତେ ତ ଏବେ ନନ ଭେଜ କିଏ ଖାଉଛନ୍ତି କିଏ ଭେଜ ଖାଉଛନ୍ତି ତାଙ୍କ ଉ ଉପରେ ସବୁ ନେଇକିରି ଯାହା ଭେଜ
ନନଭେଜ ରୋଷେଇ ହବ ଆ ତା ପର ଦିନ ସଂକ୍ରାନ୍ତି ଯେହେତୁ ଅଛି। ଅରୁଆ ଉପରେ ଯାହା ହେଲେ ଟିକେ ଅଲଗା କିଛି
ଅ ଅରୁଆ ତା ସାଙ୍ଗ ରଜରେ ଗୋଟେ ଟିକେ ସ୍ପେଶିଆଲ ହବ ଆଉ। ବୋଓ ଯେମିତି ଆମେ ସବୁଦିନେ ଯେମିତି ତାର ଗୋଟେ ସ୍ପେଶାଲ ଅଛି ଆଉ ନୂଆ ଆପଣ ଆଡେ ଦୋଳି ଲଗା ହୁଏ କି ନାଇଁ ଆମର ତ ଏପଟେ ଦୋଳି ନାହିଁ। ଆମର ଏପଟେ ଟିକେ ଆମେ ଅଧିକ ମାନେ କେହି ଓଡିଆ ବେଶୀ ନାହାନ୍ତି ବୋଲି ଆମର ଦୋଳି ବେଶୀ ଲାଗା ବାକି ଆମେ ଘରେ ସମସ୍ତେ ରଜ ପାଳନ କରୁ ଏମତି ଗାଁରେ ଟିକେ ଯାହା ହେତୁ ତମେ ଟିକେ ଗାଁରେ
ହଁ ହଁ ହଁ ଆମର ଲଗେଇଆ ହୁଏ ଦୋଳି ସ୍ପେଶାଲ କରି ଦୋଳି ଟା ମତେ ଭଲ ଲାଗେ ଅଲଗା ଡିଜାଇନର ଦୋଳିଟା ଲାଗେ।
ଓହୋ ଆଉ ସିଏ ତ ଆହୁରି ବଢିଆ ଲାଗୁଥିବ ଦେଖିବାକୁ ବି ସୁନ୍ଦର ମାନେ ଯୋଉ ଦୋଳି ଇଏ ହଉଥିବ।
ଭଲ ଲାଗେ।
ହଁ ଦୋଳିଟା ଏବେ ଯୋଉ ସଜବାଜ ମାନେ ଦୋଳିିକି ଯୋଉ ଆମେ ଏବେ ସଜଉଛି ଯେମିତି ଫୁଲରେ ସେ ଡାଳ ପତ୍ର ଲଗେଇ ଯଉ ସବୁ ସଜଡା ହଉଛି ହଁ
ତ ଭଲ ଲାଗେ ସେଟା।
ଅହୋ। ଗାଁରେ ସମସ୍ତେ ଏକଜୁଟ ହଉଥିବେ ଯୋଉ ପିଠାପଣା ସମସ୍ତେ ଖାଉଥିବେ ଖେଳୁଥିବେ ସବୁ ତାସ ଖେଳନ୍ତି ଲୁଡୁ ଆଉ ସେ ଯୋଉ ଖେଳ ସବୁ ଜି
ତାର ଗୋଟେ ସ୍ପେଶାଲ୍ ରଜରେ ସ୍ପେଶାଲ୍ ଗୋଟେ ଜିନିଷ ହଉଛି ପାନ।
ହଁ ହଁ ରଜ ପାନଟା ହିଁ ତ ଗୋଟେ ତାର ଅଲଗା ବାସ୍ନା ହିଁ ଥାଏ ରଜ ପାନ ଇଏ ହେଁ ହେଁ। ଆପଣ ଖାଇଛନ୍ତି ରଜ ପାନ ଖାଆନ୍ତି ରଜରେ? ହଁ ହଁ। ଦେ ରଜପାନ ଆପଣ ଖାଇଛନ୍ତି କି ନାଇଁ?
ହଁ ଖାଇଛି ରଜ ଚାରି ଦିନ ମୁଁ ପାନ ଖାଏନି, କିନ୍ତୁ ଚାରି ଦିନ ପାନ ଖାଇବା
ଅହୋ ଆମେ ବି ସେମତି କରୁ ଆମେ ର ପାନ ଖାଉ
ସେ ସେ ପାନର ଗୋଟେ ନିଆରା ବାସ୍ନା ଥାଏ। ସେ ପାନ ଗୋଟେ ଅଲଗା ନିଆରା
ଆଜ୍ଞା। ଆମେ ବି ସେମିତି କରୁ ରଜ ରଜ ଆସୁଛି ରଜ ଆସୁଛି ଆଉ ସପିଙ୍ଗ କରିସାରିଲେଣିି କି କେମିତି କଣ?
ଆଁ ସପିଂ ତ- ଏମିତି କହିଲେ ଆରମ୍ଭ ହେଇଛି। ଅଳ୍ପ କିଛି ବାକି ଦଶ ତାରିଖ ପୂର୍ବରୁ ସବୁ ସରିଯିବ।
ଅହୋ। ଆମର ତ ଈଆଡେ ମ୍ୟାଡାମ ବହୁତ ଯୋର ଖରା ହଉଛି, ଖରା ଲାଗି ଆମେ ଟିକେ ମାନେ ଯାଇପାରୁନୁ। ଟିକେ ଆମର ଆଉ ଦି ଚାରି ପାଞ୍ଚ ଦିନ ଗଲେ ଆମେ ଭାବୁଛୁ ଏକାଥରେ ଯିବୁ ଦି ଚାରି ଦିନି ଥିବ ହିଁ ଆମେ ଯିବୁ ସପିଙ୍ଗ କରିବାକୁ ଏ ଖରାରେ ହିଁ ବାହାରିବାକୁ ଇଚ୍ଛା ହଉନି ବାହାରକୁ। ଆଉ ଯେହେତୁ ଛୋଟ ଛୁଆ ଘରେ ଛନ୍ତି ସେ ପୁରା ବ୍ୟସ୍ତ ହେଇଗଲେ ଆମ ପାଇଁ କେବେ ଆଣିବ ମାମା କେବେ ଡ୍ରେସ୍ ଆଣିବ? ସିଏ ତାଙ୍କର ଆଉ କଣ ଯାଉଛି ଖରା ଆଉ ଥଣ୍ଡା ଆଉ କଣ ସେ ଆଉ ବୁଝିବେ? ସେ ଖାଲି ତାଙ୍କର ତ କପଡା ଦରକାର ଆଉ ସଜ ଜିନିଷ ରେ ସେମିତି ଖାଲି ଘରେ ହଉଛନ୍ତି ସେମାନେ।
ଆଉ ଏମିତି ଚାଲିଛି ରଜର ଗୋଟେ ଏ-ଏ ଗାଁ ରେ ଯାହା ହେଲେ ରଜର ଗୋଟେ ବଢିଆ ଇଏ ଥାଏ ରଜ ଗାଁ ହେଲେ ଅଲଗା କିଛି ଯେ ନିଆରା ଥାଇ ବାକି ଟାଉନରେ ସେଟା ମିଳେନି ନା।
ତ ଝିଅ ମାନଙ୍କର ଯୋଉ ସଜ
ହଁ।
ତାଙ୍କ ସହିତ ସେଇ ଚାରି ଦିନ ତାଙ୍କୁ ଟିକେ ଭଲ ଲାଗେ।
ଆମେ ଛୋଟ ବେଳର କଥା କହୁଛି ଆମର ଯେତେବେଳେ ଗାଁରେ ମାନେ ସେ ରଜ ଗୋଟେ ଆମ ଗାଁରେ ଦଶ ପନ୍ଦରଟା ହିଁ ଦୋଳି ଲାଗିଥିବ ଆମେ ଗୋଟେ ଦୋଳିରେ ହିଁ ଆମେ ଖେଳଉନୁ ମାନେ ସେଇ ଦଶ ପନ୍ଦରଟା ଦୋଳିରେ ହିଁ ଆମେ ଖେଳଉ। ଆମର ରାତି ମାନେ ପୁରା ବେଳ ବୁଡିବ ଆମେ ଘରକୁ ଆସୁ ସକାଳୁ ବାହାରି ଯିବୁ ଟିକେ କାହା ସେମିତି ଘରକୁ ବି ଖାଇବାକୁ ଆସନୁ ଯିଏ ଡାକିବ ଯାହା ଘରେ ପିଠାପଣା ଖାଇ ଦେଇେଇକିରି ହିଁ ସେମିତି ରହିଯାଉଥିଲୁ।
ସେ ତ ଗାଁ ରେ ଗୋଟେ ଅଲଗା ପ୍ରକାର ମାନେ ସେମିତି କି ଭାବନ୍ତିନି ଯେ ସେ ଝିଅ, ମୁଁ ଅଲଗା ଝିଅ ଟା ମୁଁ କାହା ଘରେ ଖାଇବି? କି ନାହିଁ ସେମିତି କିଛି ନାହିଁ। ଆମ ଗାଁରେ ଆମେ ଯାହା ଘରୁ ଗଲେ ବାସ୍ ଆମ ଘର।
ଯେ ଆମେ ସେମିତି କେବେ ଖାଇନୁ, ଆମେ ସମସ୍ତଙ୍କ ଘରେ ଖାଇଛୁ। ଯେହେତୁ ଆମେ ସମତଙ୍କ ସାଙ୍ଗରେ ସାଙ୍ଗ ହଉ ସମସ୍ତଙ୍କ ସାଙ୍ଗରେ ଆମେ ଖାଇଛୁ।
ମାଗିବାକୁ ବି ପଡିବନି ବାସ୍ ଆମ ଇଚ୍ଛା ଆମେ ଯାଇ ଖାଇବୁ।
ଆମ ଇଚ୍ଛା ସିଏ ନ ଦେଲେ ବି ଆମେ ଯାଇ ମାଗି ଖାଇଦେଉ। ହଁ।
ତ ସେଟା ଗାଁ ର ରଜ ଗୋଟେ ଜିନିଷ ଅଲଗା ନିଆରା।
ହଁ।
କରି ଲାଷ୍ଟ ଦିନ ଭଲ ଲାଗେ। ମାନେ ଆମ ଗୃହିଣୀ ମାନଙ୍କ ପାଇଁକା ଯୋଉ ଯେଉଁ ଗୋଟେ କଣ ବସୁମ ମତି ଗାଧୁଆ ଯୋଉ
ବସୁମତୀ ଗାଧୁଆ ଦିନ ତ ହଁ ସେଇଟା ଗୋଟେ ବଢିଆ ଦିନ। ସେଇଟା ସକାଳୁ ଯୋଉ ଭୋର ରାତିରୁ ଉଠି ଗାଧେଇ-ଇ-ଇ ବାରେ ମାଆଙ୍କର ଗୋଟେ ପୂଜା ସେଦିନ ଗୋଟେ ବସୁମତୀ ମାଆଙ୍କର ଗୋଟେ ପୂଜା ଯୋଉଟା ଥାଏ ସେଇଟା ପୁରା ବଢିଆ ଲାଗେ।
ଧେଇ, ସିନ୍ଦୁର ଲଗେଇ
ସେ ପୁରା ଯେମିତି ଗୋଟେ ଦେବୀ ମାଆଙ୍କ ଭଳିଆ ଦେଖାଯାଆନ୍ତି, ବହୁତ ବଢିଆ ଲାଗେ ସେ ଯୋଉ ମାଆଙ୍କୁୁ ଗାଧ୍ ଗାଧେଇ ଦେଇକିରି ପୂଜ ଅର୍ଚ୍ଚନା କଲେ ସକାଳୁ ସେଇଟା ଜିନିଷ ସେ ଗୋଟେ ମାହୋଲଟା ବହୁତ ବଢିଆ ଲାଗେ।
କାଇଁ ନା ସେ ଜିନିଷ ଗୋଟେ ବର୍ଷକରେ ଥାଏ ନା ଥରେ ହବା ପାଇଁ।
ସେଇଟା ବହୁତ ସୁନ୍ଦର ଲାଗେ ପୁରା।
କାହିଁନା ଆମେ ବର୍ଷକରେ ଥରେ ପୂଜା କରିବା ଗୋଟେ ବର୍ଷ ପାଇଁ।
ହଁ। ସେ ଜିନିଷ ବହୁତ ସୁନ୍ଦର ଲାଗେ ଆମ ଓଡିଆ ପରମ୍ପରାରେ ତ ଆମର ସବୁ ଯେମିତି କୁହନ୍ତି ବାର ମାସରେ ତେର ପର୍ବ, ହଁ। ଆଉ ସିଏ ଏଇନେ ରଜ ଯିବ ପୁଣି ରଥଯାତ୍ରାର ଗୋଟେ ପୋଗ୍ରାମ ଏଇନେ ଆସିବ ପୁରା ର ରଥଯାତ୍ରା ଜଗନ୍ନାଥ ନିଜେ ଯେମିତି ଏଇନେ ପୁରା-ଆ-ଆ-ଓ-ଓ ଆସିବେ ତାଙ୍କ-ଅ-ଅ ମନ୍ଦିରୁ ପୁରା ଓହ୍ଲେଇ ଆସିବେ ବାହାରେ ରହିବେ। ନିଜ ମାଉସୀ ମାଆ ମନ୍ଦିରେ ନଅ ଦିନ ରହିବେ, ଏଇନେ ତାଙ୍କର ଗୋଟେ ଚାଲିବ ମାଆ ଜଗନ୍ନାଥଙ୍କର ତାଙ୍କ ଭିତରେ ଗୋଟେ ଭକ୍ତ ଆଉ ଭଗବାନଙ୍କ ଭିତରେ ଗୋଟେ ଚାଲିବ ତାଙ୍କର। ଆଉ ସେଇ ଜିନିଷ ସବୁ ପୁରା କେତେ ବଢିଆ ଲାଗୁଛି। ଆଁ-ଅ-ଅ-ଅ ଆଉ କଣ, ଜଗନ୍ନାଥ ଯିବେ କି ନାଇଁ ଏଥର ରଥଯାତ୍ରାରେ କେବେ ଯାଇଛନ୍ତି ରଥଯାତ୍ରାରେ ପୁରୀ?
ଆଁ-ଆ ରଥଯାତ୍ରାରେ ଯାଇଛି-ଇ ତ ଉଁ ର ରଥଯାତ୍ରା ଦିନ ନଗ-ଯାଇପାରିଲେ ଏତେ ଭିଡରେ ତା ପୂର୍ବ ଦିନ ଯାଇପାରୁଛୁ। କାହିଁକିନା ପାଖ, ଅଲଗା ସମୟରେ ଯାଇଁ ଭଗବାନଙ୍କୁ-ଉ-ଉ ଆମର କହନ୍ତିନି ଚାରି କୋଟି ଓଡିଆଙ୍କର ସିଏ ମଉଡମଣି, ତାଙ୍କୁ ଯାଇକିରି ବଡଦାଣ୍ଡରେ ଦେଖିବା ଗୋଟେ ଅଲଗା ପ୍ର
ହଁଅ ସେ ବଡ ଦାଣ୍ଡରେ ଦେଖିଦେଲେ ମୁଁ ବି ଅଁ-ଅଁ ଯେତେବେଳେ ଆମର ମୋର ବାହାଘର ହେଇନଥିଲା ମୁଁ ବି-ଇ-ଇ ତିନି ଥର କି ଚାର୍ ଥର ମାନେ ଯ-ଅ-ଯାଇଛି ବାକି ଆଗଠାରୁ ଏବେ ବହୁତ ଭିଡ ହେଇଗଲେଇଁ। ଯେହେତୁ ମାନେ ଭିଡ-ଅ-ଅ-ରେ ଆଉ ଜଗନ୍ନାଥଙ୍କୁ ଦର୍ଶ ର୍ଶନ-ଅ-ଅ-ଅ-ଅ କରିବାଟା ଟିକେ ବେଶୀ ଏ ହେଇଯାଉ ଯେହେତୁ ଛୋଟ ଛୁଆ ଇଏ, ଟିକେ ବହୁତ ପୁରା ଭିଡ ଏବେ ହଁ ସୁନାବେଶଟା ତ ବାକି ଆମେ ଏବେ ଯେତି ପୁରୀ ଯାଇପାରୁନୁ ଯଦି ଟିଭିରେ ଆମେ ଜୟ ଜଗନ୍ନାଥ ଚ୍ୟାନେଲ ଯୋଉ ବାହାର କରିଦେଇଚି
ଆଜ୍ଞା।
ସେଥିରେ ପୁରା ଠାକୁରଙ୍କର ସବୁ ତମେ ଦେଖିପାରିବ ଯେମିତି ଠାକୁରଙ୍କର ‌ନୀ
ତ ଟିଭିରେ ମାନେ ଗୋଟେ କ୍ୟାମେରା ପଡୁଛି ଆମେ ଦେଖୁଛେ କିନ୍ତୁ ଏଁ-ଏଁ-ଏଁ ରିଏଲରେ ଯାଇକି ନିଜେ ଯାଇ ପାଖରୁ ଦେଖିବାର ସେ ଯୋଉ-ଉ-ଉ ମାନେ ଦେଖିଲେ
ସୌଭାଗ୍ୟର କ ଥା, ଆମର ଭାଗ୍ୟ ନୁହଁ ସୌଭାଗ୍ୟର ଯୋଉ କିନ୍ତୁ, ହଁ ପୁରା କୋହଟା ବାହାରି ଆସି ସେ ବାକି ଏଇ ଯୋଉ ଭିଡ ଭିତରେ ଆଉ-ଉ-ଉ ଟିକେ ମାନେ ବ୍ୟସ୍ତତା ଭିତରେ ଯଦି ନ ଯାଇପାରିବା ଆମେ ଆଉ କଣ କରିପାରିବା ଯେ ଯେତେବେଳେ ଟିଭିରେ ଆମେ ଟିକେ ଦେଖିଦଉଛେ ସେତେବେଳେ ବି ମାନେ ଜଗାକୁ ତ ଯେତେବେଳେ ହିଁ ଦେଖିଲେ ଆମ ଆଖ୍ ଆଖିରୁ ଲୁହ ବାହାରି ଆସେ, ହଁ ମୁଁ ତ ମୋ କଥା କହୁଛି ମୁଁ ଯେତେବେଳେ ହିଁ ଦେଖେ ମୋ ଦି ହାତ୍
ହୁଁ।
ମୁଁ ଟିଭି ରେ ବି ଦେଖିଲେ ଦି ହାତ ମୁଁ ଟେକି ଦିଏ ଜଗନ୍ନାଥଙ୍କୁ ଆଉ ମୋ ଆଖିରୁ ହି ଦି ଧାର ଲୁହ ହିଁ ତାଙ୍କ ପାଇଁ ବାହାରି ଆସେ ସେମିତି ହିଁ କିଛି ହୁଏ।
ନାଇଁ କ ଯେମିତି କି କୁହନ ସିଂହ ଦ୍ୱାରରେ ଯାଇ ପହଞ୍ଚିଗଲେ ସେ ଯଉ ଉ କୋହଟଥାଏ କୋଉଟ ଦେଖ
ହଁ ହଁ କୋହଟା ଥିଲେ ମାନେ ସେଇଟା ବାହାରି ଆସେ ସେଇଟା ମାନେ ସବୁ କଥା ଯେମିତି ମୁଁ ଆକୁ କହିଦେବି ଆଉ ଏଇ ଶୁଣିଦବ ସେଇ ଭଳିଆ ହିଁ ଲାଗେ। ମାନେ ଗୋଟେ ବହୁତ ସୁନ୍ଦର ଲାଗେ ମୁଁ ଏବେ ହିଁ ଯାଇଥିଲି ପୁରୀ ଏଇ ମାସ ସେ ବି ମୋର ହେଇନି ମୁଁ ଗାଁ ଯାଇଥିଲି। ହଁ ମ୍ୟାଡାମ ମୁଁ ଟିକେ ଛାଡି ପୁଣି ଆପଣଙ୍କ ପାଖକୁ କଲ୍ କରିୁଚି। ମତେ ଏବେ ଟାଇମ ହେଇଗଲାଣି ବାକି ଆପଣଙ୍କ ସାଙ୍ଗରେ କଥା ହ ମତେ ବହୁତ ବଢିଆ ଲାଗିଲା।
ମତେ ବି ଭଲ ଲାଗିଲା।
ଆଜ୍ଞା ନମସ୍କାର ରହୁଚି ଆଜ୍ଞା।
ଆଜ୍ଞା।